ହ୍ୟାଲୋ
ହ୍ୟାଲୋ
ନମସ୍କାର ବନ୍ଧୁ
ନମସ୍କାର ବନ୍ଧୁ କେମିତି ଅଛନ୍ତି ଆପଣ
ମୁଁ ଭଲ ଅଛି ହେଁ ଆପଣ ଆଉ କଣ ଖବର ଆପଣ କୁହନ୍ତୁ
କଣ କହିବି ଆଜି ତ ବର୍ଷା ଯୋଉ ପ୍ରକାର ହଉଛି ମୁଁ ଟିକେ ଭାବୁଥିଲି କଣ ଗୋଟେ କାମ କରିବି ସନ୍ଧ୍ୟାବେଳେ ଆଉ ପଛରେ କିଛି କାମ କରି ହେଲାନି ବୁଝିଲେ ବନ୍ଧୁ ଆପଣ ଆପଣଙ୍କ ବାତାବରଣ କିଛି ଶବ୍ଦ ଆସୁଛି ଶବ୍ଦ ଟିକେ
କିଛି ଆସୁନି ବନ୍ଧୁ କି କିଛି ଆସୁନି ମୁଁ ଘର କୋଠରୀରେ ବସିଛି ନା ଫ୍ୟାନ୍ ମାନେ ପଙ୍ଖା ଚାଲିଛି ନା କୁଲର ଚାଲିଛି ନା କିଛି ବର୍ଷା ପବନ ଶବ୍ଦ ଆସୁଛି ବୋଧେ ଆପଣଙ୍କର ଫୋନ ରେ କିଛି କିଛି ଅସୁବିଧା ଥାଇପାରେ
ନା ନା ଟିକେ ସମୟ ପାଇଁ ଆସିଥିଲା ଯୋ ଯେତେ ଏବେ ତ ଆସୁନି ଟିକେ ସମୟ ପାଇଁ ଆସିଥିଲା ଆଉ
ମୁଁ ଇଆ ପୂର୍ବରୁ କଥା ହେଉଥିଲି ଆସିନି ମାନେ ଆପଣଙ୍କର କିଛି ଅସୁବିଧା ହେଇପାରେ ଦେଖିବା।
ଆପଣ ଏମତି ଙ୍ଗିଙ୍ଗି ହେଲେ ହବନି ବନ୍ଧୁ ଭଲସେ କଥା ହୁଅନ୍ତୁ। ଯେମିତି ମୁଁ କଥା ହଉଛି ସେ ପ୍ରକାର କଥା ହୁଅନ୍ତୁ ବୁଝିପାରିଲେ।
ଆପଣ ତ ବନ୍ଧୁ ଆଉ କଣ କହିବି ଆପଣଙ୍କୁ ସ ଚୋର ବିଜୟ ଉପରେ କିଛି କହିବି କି ଗୋଟେ ଗାଁ ରେ ଜଣେ ଗୋଟେ ଜଣେ ଲୋକ ଥିଲେ ହେଲା। ସତରେ ବିଜୟ ଗୋଟେ ଜିନିଷ ଅଛି।
କଣ କଣ କଣ କଣ କୋଉ ବିଜୟ।
ସତ୍ୟର ବିଜୟ ଆପଣ କିଛି କୁହନ୍ତୁ ଆପଣଙ୍କ ବିଷୟରେ ଆପଣ କଣ କରନ୍ତି? କୋଉଠି ପଢୁଥିଲି ଆପଣଙ୍କ ମାନେ ସ୍କୁଲ୍ କଲେଜ୍ କେମିତି ଥିଲା ସବୁ କୁହନ୍ତୁ ଟିକେ?
ମାନେ ପ୍ରଥମରୁ କହିବି ମୁଁ?
ଆଉ କଣ କହିବେ ମୁଁ କହିବି କି?
ନାଇଁ ନାଇଁ ମୁଁତ ଏବେ ଚାହୁଁନି ବିରକତ ହବା ପାଇଁ। ତ ଆମେ କିଛି ଅଲଗା ବିଷୟରେ କଥା ହବା। ମୁଁ ସେଆ ଚାହୁଁଛି କଣ କହିଲେ ଯେମିତି ମୁଁ ଯେମିତି ଭାବୁଚି ଯେଆମ ଆମେ ମାନେ ଯେତେବେଳେ ଆମେ ଏ ଯିଏ ଯାହା ଘରେ ରହୁଛୁ ବାସହରରେ ରହୁଛୁ ହଁ କି ନାଇଁ?
ହଁ।
ମୁଁ ଏହା ଯୋଉ ଜାଣିବା ପାଇଁ ଚାହୁଁଚି ଆପଣଠୁ ଯେ ଆପଣଙ୍କୁ କେତେ ଜି ମାନେ କେତେ ଛେ ଜିନିଷ ମହତଲାଗେ ଯେ ଆମେ ମିଳିମିଶି ସାଙ୍ଗମାନଙ୍କ ସହିତ ଗୋଟେ ମିଶିକି ଭୋଜି କରିବା କିଆମେ ଯୋଉ କହୁନାହାନ୍ତିକି ମାନେ ପୂର୍ଣ୍ଣା ପୁର୍ଣ୍ଣା ସାଙ୍ଗୁ ମିଶିକି ଗୋଟେ ଜାଗାରେ ଏକତ୍ରିତ ହବ ତମୁଁ ସେବି
ନା ସେଗୁଡ଼ା ଭଲ ମତେ ସେଗୁଡ଼ା ପସନ୍ଦ ନାହିଁ ଭଲ ନାହିଁ। କଣ ହଉଚିକି ସେଗୁଡ଼ା ଲୋକ ପିଇକି ମଦ୍ୟପାନ କରନ୍ତି ସ୍ଵାସ୍ଥ୍ୟ ଖରାପ୍ କରନ୍ତି। ଚରିତ୍ର ଖରାପ୍ କରନ୍ତି ସେଗୁଡ଼ା ଭଲ ନୁହେଁ। ମୁଁ ସେଗୁଡ଼ାକ ପ୍ରସଙ୍ଗ ଦିଏନି କେବେ ଯିବାକୁ ଚାହୁଁବି ନାହିଁ। ମୋର ସେଇ ମତ ସେଇ ଜାଗାରେ ମୋର ମତ ଆପଣଙ୍କଠୁ ଅସମ ଅସମତ ହବ।
ଦେଖନ୍ତୁ ମୁଁ କଣ ମୁଁ କଣ କହୁଚି ମୁଁ କଣ କହୁଚି ଆପଣଙ୍କୁ। ଆପଣ ବୁଝିପାରୁନାହାନ୍ତି। ଆପଣ ଖାଲି ମଦ୍ୟପାନ କଥା କହୁଚନ୍ତି କିନ୍ତୁ ମୁଁ ସେଇ ଜିନିଷ କୁ ପ୍ରସଯ ଦିଏନି ଦେଲେବି କେବେ କେମିତି କଣ ମଦ୍ୟପାନ କଲେ ଚଳିବ ଯୋଉ ଜିନିଷ କି? ମାନେ ପ୍ରତିଦିନ କଲେ ଦିଅଦୁବିଧା। କିନ୍ତୁ କେବେ କେମିତି ଆପଣ କରିବେ କିଛି ମାନେ ମତେ କିଛିତ ନାହିଁ। ବୁଝିପାରୁଛନ୍ତି ମାନେ ମୁଁ କଣ କହୁଛି ଆପଣ କେହି ପିଇବେନି। କିନ୍ତୁ କେବେ ସାଙ୍ଗ ମାନେ ମିଶିଗଲେ ଟିକେ ମଦ୍ୟପାନ କରିକି କିମ୍ବା ମୁଁ ଚାହୁଁନି ମଦ୍ୟପାନ ଜିନିଷକୁୁ କରିବା ପାଇଁ କିନ୍ତୁ ମନେକର କିଏ କଲା ନହେଲେ ମିଶିକି କୁଆଡ଼େ ବୁଲିଯିବେ ହଁ କି ନାଇଁ ଆଉ ମିଶିକି ଟିକେ ଭୋଜି ଫୋଜି କରିବେ। ଆଉ ବହୁତ୍ ବର୍ଷର କଥା ସବୁ ହେବେ ଟିକେ ରାତି ସାରା ଟିକେ ବସିିକି ହସିବେ ଗଡ଼ିବେ ତ ସେଇ ଜିନିଷଟା ମତେ ଲାଗେ ମାନେ ଆମର ଯୋଉ ମସ୍ତିଷ୍କ କୁନା ସେଇ ଜିନିଷ ରିଫ୍ରେଶ କରିଦିଏ। ଆପଣଙ୍କୁ କଣ ଲାଗେ?
ନା ସେଇଟା ଠିକି ଆପଣ ଠିକ୍ କହୁଚନ୍ତି। ମୁଁ ଆପଣଙ୍କୁ ସେଉପରେ ମତେ ଟିକେ ଅ ଶୁନୁନାହିଁ ମୁଁ ସେକଥାକୁ ଆଲଚନା କରିବାକୁ ଚାହୁଁ ନାହିଁ। କିଛି ଶିକ୍ଷଣୀୟ ଜିନିଷ ଆଲୋଚନା କରିବା ଯେମିତି ଆମେ ଆମ ଦେଶ ବିଷୟରେ କରିପାରିବା ଆମ ସ୍ଵାଧୀନତା ବିଷୟରେ କରିପାରିବା ଆମ ସ୍ୱାଧୀନିସଂଗ୍ରାମୀ ବିଷୟରେ କରିପାରିବା। ସେଉପରେ କିଛି କହିଲେ ମତେ
ଓ ଆପଣ ଚାହୁଁଛନ୍ତି ସ୍ଵାଧୀନତା ବିଷୟରେ କିଛି କହିବା ଠିକ୍ ଅଛି ତଆପଣଙ୍କୁ କେଉଁଟା ଜିନିଷ ମାନେ ବହୁତ୍
ଦେଖନ୍ତୁ ମୁଁ କହିବି ଆମ ଭାରତର ମୁଁ ପ୍ରମୁଖ ସ୍ଵାଧୀନତା ସଂଗ୍ରାମୀ ଉପରେ କହିବି ଆପଣଙ୍କୁ ଶୁଣିବେକି ଆପଣ?
ମୁଁ ସେୟଆ କହୁଚି ଆପଣଙ୍କୁ ଯେତିକି କୋଶ୍ଚିନି ସେତିକି ଆନ୍ସର ଦିଅନ୍ତୁ ଆପଣ।
ଆପଣ ଏଇଠି ଦୟାକରି ଆପ ଆପଣଙ୍କୁ ମୁଁ ଅନୁରୋଧ କରିବି ଆପଣ ଏଠି ଏଇ ଏଇ ମାନେ ଆମର ଅଛୁ ଯୋଉ ସେଇଠି ଆପଣ ଅନ୍ୟ ଭାଷା ବ୍ୟବହାର କରନ୍ତୁ ନାହିଁ। ଆମର ସମୟ ଆମ ଆମର ଅସୁବିଧା ହଉଚି ହଁ କୁହନ୍ତୁ।
ମୁଁ କହୁଛି ଯେ ମୋର ପ୍ରଶ୍ନ ଏଇଆ ଥିଲା ଯେ ଆପଣ କୁ ଗାନ୍ଧିଜୀର ନରମ ପନ୍ଥି ଭଲ ଲାଗେ ନା ସୁଭାଷ ଚନ୍ଦ୍ର ବସ ଗରମ ପନ୍ଥୀ ଆପଣ କୋଉ ପକ୍ଷ ନେବେ।
ମୁଁ ତ କହିବି ମୋ ପାଇଁ ମୁଁ ମୁଁ ଗାନ୍ଧିଜୀଙ୍କୁ ବି ପସନ୍ଦ କରେ ସୁଭାଷ ଚନ୍ଦ୍ର ବୋଷଙ୍କୁ ବି ପ ପସନ୍ଦ କରେ। ଭଗତ ସିଂଙ୍କୁ ବି ପସନ୍ଦ କରେ ସେମିତି କହିପାରିବିନି ମୁଁ କି ଗାନ୍ଧିଜୀ ଖରାପ କି ସୁଭାଷ ଚନ୍ଦ୍ରଜୀ ବୋସ ଭଲ ବେଶୀ ଭଲ ଏମିତି କହିପାରିବିନି। ମୁଁ ଆପଣଙ୍କୁ ସଂକ୍ଷେପରେ କିଛି କହିବି ଶୁଣନ୍ତୁ ଆପଣ ତାପରେ ଆପଣଙ୍କୁ ଭଲ ଲାଗିବ ଆପଣ ମତେ କିଛି ସମୟ ଦିଅନ୍ତୁ ମୁଁ ମୋର କିଛି ଜ୍ଞାନ ଯାହା ଅଛି ଆପଣଙ୍କୁ ଶୁଣେଇବି ଆପଣ ଶୁଣନ୍ତୁ ଟିକେ କିଛି।
ହଁ। କୁହନ୍ତୁ କୁହନ୍ତୁ।
ଦେଖନ୍ତୁ ମହାନ ମହାତ୍ମା ଗାନ୍ଧୀ ବିଷୟରେ ମୁଁ କହିବି ହେଲା ମହାତ୍ମା ଗାନ୍ଧୀଙ୍କୁ ଆମେ ଭାରତ ର ଜାତୀୟ ପିତା ବୋଲି କହୁ ସେ କଣ ତାଙ୍କର ସତ୍ୟ ଅହିଂସା ଓ ସତ୍ୟାଗ୍ରହ ମାଧ୍ୟମରେ ବ୍ରିଟିଶ୍ ଶାସନ ବିରୋଧରେ ଆନ୍ଦୋଳନ କରିଥିଲେ। ହଁ କି ନାଇଁ ଅସହଯ ଅସହଯୋଗ ଆନ୍ଦୋଳନ ସେ କରିଥିଲେ ଋଣ ସତ୍ୟାଗ୍ରହ କରିଥିଲେ ସବିନୟ ଅବଜ୍ଞା ଆନ୍ଦୋଳନ କରିଥିଲେ। ଏମିତି ସବିନୟ ଅବଜ୍ଞା ଆନ୍ଦୋଳନ ମାନେ ଆଇନ୍ ଅମାନ୍ୟ ଆନ୍ଦୋଳନ କହିପାରିବା ଆମେ।
ବୁଝିଲି ବୁଝିଲି ହଁ।
ଓ ଭାରତ ଛାଡ ଆନ୍ଦୋଳନରେ ସେ ଲକ୍ଷ ଲକ୍ଷ ଭାରତୀୟଙ୍କୁ ଏକତ୍ରିତ କରିଥିଲେ ଆପଣ ଜାଣିଥିବେ ତାଙ୍କୁ ତୀତରେ ଭାରତୀୟ ମାନେ ଉଁ ସ୍ଵାଧୀନତାର ନୂତନ ଆଶା ସୃଷ୍ଟି ହେଇଥିଲା ତାଙ୍କ ମନରେ। ଭାରତୀୟମାନଙ୍କ ମନରେ ବୁଝିଲେ ତ ସଂକ୍ଷେପରେ କହିଲି ମହାତ୍ମା ଗାନ୍ଧୀ ବିଷୟରେ ଜାଣିଲେ।
ମୁଁ ଟିକେ କହିବି ଆପଣଙ୍କୁ।
ନେତା ସୁଭାଷ ଚନ୍ଦ୍ର ବିସ ବିଶୟରେ କହିବି ହଁ କୁହନ୍ତୁ ଆପଣ ଆଉ ମହାତ୍ମା ଗାନ୍ଧୀ ବିଷୟରେ କୁହନ୍ତୁ ତାପରେ ଆଗକୁ ବଢିବା।
ଟିକେ ଜାଣିନାହାନ୍ତି ତ ମୁଁ କେତ୍ଟା କୋଶ୍ଚିନ୍ ପଚାରୁଛି ମାନେ ପ୍ରଶ୍ନ ପଚାରୁଛି ଆପଣ କହିବେ। ଠିକ୍ କି ଭୁଲ ଠିକ୍ ଅଛି କେମିତି କି ଆମର ଭଗତ ସିଂ ରାଜଗୁରୁ ଯୋଉ ସହିଦ୍ ହେଇଥିଲେ ତମେ ଜାଣିବ ସେଇ ଜିନିଷ ଟା। ସମୁଁ ହଁ ଭଗତ ଗୁରୁ ଆମର ରାଜ
ଟିକ ଜାଣିଚି ରାଜ ରାଜଗୁରୁ ଜାଣିଚି।
ହଁ ଯୋଉ ତିନି ଜଣ ଯୋଉ ଶହିଦ୍ ହେଇଥିଲେ ଠିକ୍ ଅଛି ତ ସମ ଗାନ୍ଧିଜୀଙ୍କୁ ଦୋଷ ଦଉଥିଲେ ଜାଣିଛନ୍ତି
ହୁଁ ହଁ ହଁ ହଁ।
ତ ଆପଣ ଜାଣିବେ କାହିଁକି ସେ ଜିନିଷଟା କୁହା ହେଇଥିଲା ମାନେ କାହିଁକି କି ଗାନ୍ଧିଜୀ ଦୋଷ ଦଉଥିଲେ।
ମୁଁ ଶୁଣନ୍ତୁ ମୁଁ ମୋ ମୋର ମତାମତ ଦେବି କିି ଆପଣଙ୍କୁ।
ସେଇଆ ହିଁ ଚାହୁଁଛି ନା ମୁଁ।
କଣ କୁଣ ଦେଖନ୍ତୁ ସମସ୍ତେ କହିବି ଭଗତ ସିଂ କି ଯୋ ଯଦି ଫାଶୀ ଦିଆ ହେଲା। ସମସ୍ତେ କହିବେ କି ସେ ସମୟରେ ଯଦି ମହାତ୍ମା ଗାନ୍ଧୀ ଚାହିଁଥିଲେ ଅଟକେଇ ପାରିଥାନ୍ତେ। ସେ କହିବେ ମହାତ୍ମାଗାନ୍ଧୀ ଯଦି ଲେ କିରି କହିଥାନ୍ତେ ଇଂରେଜ ମାନଙ୍କୁ ମାନେ ବାଧ୍ୟ କରିଥାନ୍ତେ ତ ଅଟକିଥାନ୍ତା। ମୁଁ ସେଇଟାକୁ ବିଶ୍ଵାସ କରେ ନାହିଁ କାହିଁକି ଦେଖନ୍ତୁ। ଏବେ ଆପଣ ଯଦି ନ ପଢିକି ଏବେ ମୁଁ ସେଇ ଜିନିଷ ଭଲସେ ପଢିନି ସବୁ କିଛି ଜାଣିନି, ମୁଁ ଜ ନ ଜାଣିକି ନ ପଢିକି ଜଣଙ୍କୁ ମାନେ କଣ କହିବା ଆମେ ଜଣଙ୍କୁ ଟିପ୍ପଣୀ ଦେବା ଠିକ ନୁହେଁ। ଆଜିକାଲି ଲୋକ କଣ କହୁଚନ୍ତି ମାନେ ହ୍ଵାଟସେପ୍ ଫେସବୁକ ରେ ପଢିକି ଦି ଅକ୍ଷର ପଢିକି ସେମାନେ କହି ଦଉଛନ୍ତି କି ନାଇଁ ମହାତ୍ମା ଗାନ୍ଧୀ ଏମିତି, ସେମିତି ସିଏ କରିଥିଲେ, ସେ ଚାହୁଁଥିଲେ ମାନେ ମାନେ କହିପାରିବା ଆମେ ସେ ଚାହୁଁଥିଲେ କି ଏ ଭଗତ ସିଂଙ୍କୁ ଫାଶୀ ବୋଲି ଏମିତି କୁହନ୍ତି। ସେ ଠିକ ନୁହେଁ ବନ୍ଧୁ, ଦେଖନ୍ତୁ ଆପଣ ଜଣଙ୍କ ଚରିତ୍ରକୁ ଜଣଙ୍କ ଚରିତ୍ରକୁ ଜଣଙ୍କ ବିଚାର କୁ ଯେତେବେଳେ ଆଙ୍ଗୁଠି ଉଠେଇବେ ଆପଣ ସମ୍ପୂର୍ଣ୍ଣ ଜାଣିଥିବାର
ହୁଁ।
ଆପଣ ସମ୍ପୂର୍ଣ୍ଣ ଜ୍ଞାନ ଥିବ ସେତେବେଳେ ହିଁ ଆପଣ ଜଣଙ୍କୁ ଆଙ୍ଗୁଳି ଉଠେଇବେ। ଆଉତ ଆମେ ତାଙ୍କ ଭିତରେ ସମ୍ପୂର୍ଣ୍ଣ ଜ୍ଞାନ କେତେବେଳେ ବି ଆହରଣ କରିପାରିବା ନାହିଁ।
ମୁଁ ଆପଣଙ୍କୁ ଆପଣ ଭୁଲ କହୁଛନ୍ତି। ଟିକେ ଟିକେ ଶୁଣନ୍ତୁ ମୁଁ କହୁଛି?
କୁହନ୍ତୁ କୁହନ୍ତୁ ଆପଣ ମତେ ଲାଗୁଛି ଆପଣ ଆପଣ କୁହନ୍ତୁ ଆପଣଙ୍କର
ମୁଁ ଏହା କହୁଛି ଆପଣ ଟିକେ ଶୁଣନ୍ତୁ? ମୁଁ କଣ କହୁଛି। ତାପରେ ଆପଣ ଟିପଣି ଦେବେ ଠିକ ଅଛି। ତ ଏହା ଆଉ ଏହା ହଉଛି ତାଙ୍କର ଯୋଉ ଜିନିଷ ଏହା ହଉଥିଲା ଯେତେବେଳେ ଉଣେଇଶ ଏକତିରିଶ ମସିହାରେ ହେଲା, ଯେ ଯେତେବେଳେ ହଁ ଏତେବେଳେ ଆମର ତିନି ଜଣ ମିଶିକିନା, ହେଲା ଜଣଙ୍କୁ ମାରି ଦେଇେଇଥିଲେ। ଇଂରେଜୀରେ ଜଣ ଜଣଙ୍କୁ ମାରି ଦେଇେଇଥିଲେ, ଠିକ ଅଛି।
ହୁଁ।
ଫଣ୍ଡରୁ ଗୋଟେ ଜଣଙ୍କୁ ମାରି ଦେଇଥିଲେ। ଏ ମାନେ ଯେମିତିକି ଭଗବତ ସିଂ ହଉ, ରାଜଗୁରୁ ହଉ ମନେ ପଡୁନି, ହେଲା। ତିନି ଜଣଙ୍କୁ ମାରି ଦେଲେ ଥିଲେ, ସେଥିପାଇଁ ତାଙ୍କୁ ଜେ ମାନେ ଜେଲ ନିଆଯଇଥିଲା ତ କାଞ୍ଜି
ଭରତ ସିଂହ, ରାଜଗୁରୁ ଆଉ, ଚନ୍ଦ୍ରଶେଖର ଆଜାଦ କହୁଛନ୍ତି ନା କଣ?
ଆଜାଦ୍ ନାଇଁ ଆଜାଦ ନାଇଁ ଆଜାଦ ତ ଅଲଗା ଥିଲେ, ନା ନା ପାଲ ବି ନାହାନ୍ତି। ଶୁଣନ୍ତୁ ମୁଁ ଆଉ ଜଣଙ୍କ କଥା ମନେ ପଡନ ଠିକ ସେ, ତ କଣ ହେଇଥିଲା ତାଙ୍କେ ମାରି ଦେଇେଇଥିଲେ ତାଙ୍କୁ, ତ ଫାଷ୍ଟ ପ୍ରଥମ କଥା ହଉଛି ଗାନ୍ଧୀଜୀ ଥିଲେ କାହା ସପକ୍ଷରେ ଆମର ଇଂରେଜୀ ମାନଙ୍କ ସପକ୍ଷରେ। ଆମ ସେଇ ଆମର ଯୋଉ କଣ କହୁଛନ୍ତି, ମାନେ ଯୋଉ ବିନା ଯୋଉ କଣ କହୁନାହାନ୍ତି ଅହିଂସ ତାଙ୍କ ଅହିଂସାର ତାଙ୍କ ଅହିଂସାରେ ଥିଲେ। ପ୍ରଥମ ଭଲ ଲାଗୁ ନଥିଲା। ତ କଣ ହେଇଥିଲା, ତ ଗାନ୍ଧୀ ଗୋଟେ ଚୁକ୍ତି ହେଇଥିଲା, ଠିକ ଅଛି। ସେ ଚୁକ୍ତିରେ ୟୁରିନ୍ କହିଥିଲେ, ଯେ ଆପଣ ଆସିକି ଗୋଲଡ ଟେବୁଲ ବୈଠକ ରେ ଆ ଯୋଗଦାନ କରିବେ। ଗାନ୍ଧିଜୀ କହିଥିଲେ, ଯଦି ମୁଁ ଯୋଗଦାନ କରିବି ତାହେଲେ, ଆଉ କହିଥିଲେ କଣ ଗୋଟେ ମାନେ ଚାଲୁଥିଲା ଆନ୍ଦୋଳନ। ବନ୍ଦ କରିବା ପାଇଁ କହିଥିଲେ, ସେଇ ସମୟରେ ଗାନ୍ଧିଜୀ କହିଥିଲେ ଠିକ ଅଛି ମୁଁ ବନ୍ଦ କରିଦେବି। କିନ୍ତୁ ମୋ ମୋର ସର୍ତ୍ତ ଅଛି ଏତିକିି ମୋ ସର୍ତ୍ତ ଅଛି ମାନିବାକୁ ପଡିବ। ସେ ସର୍ତ୍ତ ଅନୁସାରେ ନାଇଁ କି ବହୁତ ଜିନିଷ ଥିଲା ସେ ସର୍ତ ରେ। ହେଲା ତ ସେ ସର୍ତ୍ତ ସବୁ ମାନିଥିଲେ କିଏ ୟୁରୋଇନ। କିନ୍ତୁ ଏଇ ଜିନିଷ ଟା ମାନିନଥିଲେ। କୋଉ ଜିନିଷ ଟା? ଆମର ଯୋଉ
ଫାଶୀ ଫାଶୀ କଥା। ହଁ ନାଇଁ କି ସେ ଇଂରେଜ ବି ଚାହୁଁଥିଲେ କଳେ ବଳେ କୌଶଳେ ଦେବା ପାଇଁ।
ହଁ ନାଇଁ ଗାନ୍ଧିଜୀ ଲେଖିଥିଲେ ସେ ଗାନ୍ଧିଜୀ ସେ ପଏଣ୍ଟ ଟା ଲେଖିଥିଲେ। ଯେ ତାଙ୍କୁ ଛା ଛାଡିିଦିଆ ଯାଉ କାହିକିନା। ଆଉ କହିଥିଲେ ସମସ୍ତେ ଯେତିକି ନେତା ମାନେ ସବୁ ଅଛନ୍ତି ମାନ ଯେତିକି ସମସ୍ତେ ଯାକୁ ଆପଣ ଜେଲରେ କଏଦି କରିଛନ୍ତି। ଲେଖିଥିଲେ। ତାଙ୍କେ ସମସ୍ତେ ଛାଡିଦେଲେ କିନ୍ତୁ ଆମେ ସମ ସବୁ ଆପଣ ଯେତେ ଛୁଟି ଦେଇଛନ୍ତି ଆମେ ସବୁ କାମ କରିବୁ କିନ୍ତୁ ଏ ତିନି ଜଣଙ୍କୁ ଆମ ଛାଡିବୁନି। ତ ସେଇଆ କହିଥିଲେ। ତୁ ଗାନ୍ଧିଜୀ ଭାବିଲେ ହଁ ତାଙ୍କେ ପରା କହିଥିଲି ତାଙ୍କେ ତିନି ଜଣ ମାନେ ତାଙ୍କ ଇଂରେଜକୁ ମାରିଦେଇ ଜଣକୁ ମାର
ଇଂଗ୍ରେଜ ହଁ ଇଂରେଜ ତାଙ୍କ ସୈନ୍ୟ ଗୋଟେ କୁ ମାରିବା ପାଇଁ ସାହସ କରିଥିଲେ। ତାଙ୍କ ସାହସ ଦେଖି ଅନ୍ୟମାନେ ବି ହଁ ମାରିଥିଲେ ନା ହଁ ମାରି ଦେଇଥିଲେ ମାରିଦେଲା ପରେ କଣ ସମସ୍ତ ତାଙ୍କ ସାହସ ବଢିଯିବ ଆକ୍ରମଣ କରିବା ପାଇଁ ସମସ୍ତେ ଆଗେଇ ଆସିବେ। ଆଉ ଏମାନେ ଥିଲେ ମାନେ ଇଂଗ୍ରେଜ ମାନଙ୍କର ବିପଦର କାରଣ ଥିଲେ। ସେଥିପାଇଁ ସେମାନେ ତାଙ୍କୁ ରାସ୍ତାରୁ ହଟେଇବା ପାଇଁ ଚେଷ୍ଟା କରୁଥିଲେ।
ନାଇଁ ଛାଡିଲେନି ତ ସେଇ ଜିନିଷ ଗାନ୍ଧୀ ଗାନ୍ଧି ଲେଖିଥିଲେ ଯେ ତାଙ୍କୁ ଛାଡି ଦିଅନ୍ତୁ କିନ୍ତୁ ଏହା ହେଲା ଦୁବିଧା ତାଙ୍କେ କହିଲେ ଆମେ ଛାଡିବୁନି। ତ ଗାନ୍ଧିଜୀ ଭାବିଲେ ଯଦି ମୁଁ ଏଇ ଜିନିଷ ପାଇଁ ଧରିବି ତାହେଲେ ମୋର ଆଉ ନଅଟା ଯୋଉ ଅଛି ମୋର ପଏଣ୍ଟ ସେ ଯାଗା ସେଇ ଜାଗାକୁ କେବେ ବି ମାନେ ସମ୍ପୂର୍ଣ୍ଣ ହେଇପାରିବନି। ହଁ ହଁ ହଁ ନଅ ନଅଟା ଟିପ୍ପଣୀ ମୋର ସମ୍ପୂର୍ଣ୍ଣ ହେଇପାରିବ ହେଇପାରିବନି ଯଦି ମୁଁ ଏଇ ଜିନିଷକୁ ଧରିଲି। ସେଥିପାଇଁ ସେ ସେ ଗାନ୍ଧିଜୀ ବହୁତ ଚିନ୍ତା ବିଗତ କରିକି ତାଙ୍କେ
ସତ କଥା ନା ଭାଇ ଜଣେ ମାନେ ଜଣକୁ ବଞ୍ଚେଇବାର ଥିବ ଶହେ ଜଣଙ୍କୁ ବଞ୍ଚେଇବା ଆପଣ ଏଥି ସହିତ ପ୍ରଥମେ ଶହେ ଜଣଙ୍କୁ ଦେଖିବେ ନା। ନା ଭୁଲ କହିପାରିବେ ମୁଁ ଭୁଲ ଭୁଲ ଜିନିଷ କହିପାରିହବ କିନ୍ତୁ ତାଙ୍କର ବି ମନୋଭାବ ଦେଖିବାକୁ ପଡିବ ସେ କଣ ସେ ସମୟ ସେ କୋଉ ମାନେ ଜାଗାରେ ଥିଲେ। କଣ ଭାବୁଥିଲି।
ସେଇ ଜିନିଷ ହିଁ ମୁଁ କହିଲି।
ତଲେ ପଙ୍ଖା ତଳେ ବସିକି ସେ ସଂଗ୍ରାମ କଥା ଆମେ ଖାଲି ଆମେ ପଢିକି ଯୋଉ।
ତ ମୋତେ ହଁ ତ ହଁ ସେହି ଜିନିଷ। ନା ସେଇ ଜିନିଷ ମାନେ ସମସ୍ତେ ମାନେ ସେଇ ସମୟରେ ଯେତେ ଯିବ ପିଢ଼ି ଥିଲେ ସମସ୍ତେ ତାଙ୍କ ଗାନ୍ଧିଜୀଙ୍କୁ ରାଗୁଥିଲେ କାହିଁକି ଏ ତିନି ଜଣଙ୍କୁ ଫାଶୀ ଦିଆହେଲା। କିନ୍ତୁ ଯଦି ଆପଣ ଯଦି ଭଲସେ ପଢିବେ ଜିନିଷ ତ ଆପଣଙ୍କୁ ଗୋଟେ ପ୍ରକାର ଠିକ ବି ଲାଗିବ ହଁ ହଁ ବୋଧେ ଠିକ ଥିଲା ସେ ଜିନିଷ କାହିଁକିନା ଗୋଟେ ଜିନିଷ ଯଦି ଆପଣ ପାଇବା ପାଇଁ ହଁ ନଅଟା ଜିନିଷ ହଁ ସେଇ ନଅଟା ଜିନିଷ ପାଇବା ପାଇଁ ଆମେ ଯଦି ଗୋଟେ ଜିନିଷ ହରେଇଲୁ ତାହେଲେ ସେଇ ଜିନିଷ ହେଇପାରିବ ବୁଝିଲେ।
ଆପଣଙ୍କ କଥା ଶୁଣିକି ମତେ ଖୁସି ଲାଗିଲା ଆପଣ ଆଜି କାଲି ଯୁଗର ଯୋଉ ହଟସପ୍ ୟୁନିଭର୍ସିଟିର ଜ୍ଞାତା ନାହିଁ ବୋଲି ଲାଗିଲା। କାହିଁକିନା ବୋହୁତ ଲୋକୋଙ୍କ ସହିତ କଥା ହେଇଛି ସେମାନେ କହିବେ ନା ଗାନ୍ଧିଜୀକା ପାଇଁ ଭଗତ ସିଂ ମରିଗଲେ ଗାନ୍ଧିଜୀ ଚାହିଁଲେନି ତାଙ୍କୁ ବଞ୍ଚେଇବା ପାଇଁ। ଗାନ୍ଧିଜୀ ଚାହିଁଲେନି ଶୁ-ଶୁ-ଶୁଣନ୍ତୁ ଲୋକଙ୍କ ମତ କହୁଛି। ଗାନ୍ଧିଜୀ ଚାଁହୁନଥିଲେ କାରଣ ତାଙ୍କ ସ୍ଥାନ ଭଗତ ସିଂ ନେଇଯିବେ। ତାଙ୍କ ତାଙ୍କଠୁ ଅଧିକ ପ ମାନେ ଯୋଉ ଲୋକୋ ତାଙ୍କୁ ଭଲ ପାଉଥିଲେ ବୋହୁତ ଲୋକ ମାନେ ମାନେ ସବୁ ସହାୟକ କୁ ସାହାଯ୍ୟ କରୁଥିଲେ। ତାଙ୍କ ସାଙ୍ଗରେ ଯୋଡି ହୋଇ ଜଡିତ ହଉଥିଲେ। ସେଥିପାଇଁ ତାଙ୍କ ଡର ଥିଲା ସେଥିପାଇଁ ସିଏ ମାନେ କ